ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁଁ ଭାଇ।
ହଁ ଭାଇ ନମସ୍କାର ହଁ ଭଲ। ଆପଣ।
ହୁଁ ଭଲ ଅଛି।
ଆଛା କଣ କରୁଛନ୍ତି ଆପଣ ଏବେ?
କିଛି ନାଇଁ ଟିକେ ପଢାପଢି କରୁଥିଲି।
ଆଛା ପଢା ସରିଲା ଏବେ ଆପଣଙ୍କର ବ୍ରେକ୍ ନେଇଛନ୍ତି ଟିକେ।
ହଁ ଟିକେ ବ୍ରେକ୍ ଅଛି ଆଉ।
ଆଚ୍ଛା ଆଚ୍ଛା ବଢିଆ ବଢିଆ ଆଉ ଖାଇ ସାରିଲେଣି ଆପଣ।
ନାଇଁ ଖାଇନି ଖାଇବି ଆଉ।
ସନ୍ଧ୍ୟାଳେ କଣ ଖାଇଥିଲ ନା ନା ମୁଁ ବି ଖାଇନି ଖାଇବି ଆଉ ଟିକେ ପ ଏବେ ତ ନଅଟା ହବ ଣି ଆଉ ଦଶଟା ବେଳେ ଖାଇବ।
ଆଚ୍ଛା ଆଚ୍ଛା ହଁ ସେଇ।
ଆଜ୍ଞା।
ସେତେବେଳେ ହଉ ଆଉ ସନ୍ଧ୍ୟାବେଳେ କିଛି ନାହିଁ ସେଇ ଟିକେ ଗୁପଚୁପ ଫୁପଚୁପ୍ ଖାଇଥିଲି।
ଆଚ୍ଛା ଆଚ୍ଛା।
ହଁ ଅଫିସ ରୁ ଫେରିଲା ବେଳେ ଆଉ ପଢାପଢି କରୁଥିଲି ସେଇ ପାଲିପ୍ଟ ଉପରେ ପଢ଼ାପଢ଼ି କରୁଥିଲି ଟିକେ ହ। ହିଷ୍ଟ୍ରି ଜୋଗ୍ରାଫି ଟିକେ ଏମିତି ଟିକେ ଦେଖା ଦେଖି ଚାଲିଥିଲା ଆଉ।
ଆଛା କିଛି କମ୍ପିଟେଟିଭ ପ୍ରିପାରେ କରୁଛନ୍ତି ବୋଧେ।
ହଁ ହଁ ହଁ ଏବେ ତ ବାହାରୁଛି ନା ସବୁ ଭେକ୍ୟାନ୍ସୀ ଗୁଡା ସବୁ।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା ବଢିଆ ବଢିଆ। ଆଉ ଏବେ ଆପଣ କଣ କହିବେ ସେ ଯୁଦ୍ଧ ହେରିକା ଚାଲିଚି? ସେଇ ସବୁ ଉପରେ ଦେଖା ଦେଖି କରୁଚନ୍ତି ନା ନାଇଁ?
ହୁଁ ସେଇ କରେଣ୍ଟ୍ ଆଫେୟାର୍ସ ସେରିକା ଟିକେ ପଢାପଢି ନ କଲେ ହବ କମ୍ପିଟେଟିଭ ପାଇଁ ତ ସବୁ ଏବେ ଯାହାବି ରିସେଣ୍ଟ୍ ନ୍ୟୁଜ୍ ଅ ସବୁ ପଢାପଢି କରିବାକୁ ପଡୁଚି।
ଆଛା ଆପଣ ଇଏ ତୈଳ ଦର ବୃଦ୍ଧି ଉପରେ କଣ କହିବେ ପେଟ୍ରୋଲ ବଢି ଚାଲିଚି ଏବେ?
ଦେଖ ପେଟ୍ରୋଲ ଟା ହଉଚି ଗୋଟେ ଆମେ ଯେତେବେଳେ ବି ଆମ ଦେଶରେ ଗୋଟେ ବହୁତ୍ ଯୋଉ ଜିନିଷ କଂଜସନ୍ ଅଧିକା ରହୁଚି ନା ବ୍ୟବହାର କରୁଚେ ତ ଅ କିନ୍ତୁ ଆମ ଦେଶରେ ସେଟା କମ୍ ମିଳୁଚି ଗୋଟେ ଦିଟା ଜାଗାାରୁ ହିଁ ମିଳୁଚି ହଁ ଏଇଟା ଦେଖିବାକୁ ଗଲେ ଗୋଟେ ଏମିତିଆ ଜିନିଷ ଯୋଉଟା କି ଆଗକୁ ଯାଇକି ବି ସରିଯିବ। ଦିନେ ନା ଦିନେ
ହଁ।
ଆମକୁ ଏଇ ଯୋଉ ୟା ଉପରେ ଡିପେଣ୍ଡ୍ନାସି ଟାକୁ କମେଇକି ନା ଅଲଗା ଦିଗକୁ ଯିବାକୁ ଭାବିବାକୁ ପଡିବ ଟିକେ ଯେମିତିକି ଏବେ ବିଦ୍ୟୁତ୍ ଚାଳିତ ଯାନ ଗୁଡା ବାହାରୁଚି ବହୁତ୍।
ହଁଁ ନାଇଁ ସେ ସବୁ ତ ଠିକ୍ ଅଛି କିନ୍ତୁ ଯେତେବେଳେ ଆମେ ଏ ଆଣୁଚେ ଆମଦାନୀ କରୁଚେ
ଆଉ ଗୋଟେ ହେଲା ତୈଳ ଦର ବୃଦ୍ଧି କଥା ଯୋଉଟା କହୁଥିଲେ ମାନେ ସେଇ ଟପିକ୍ ଉପରେ ଯଦି କହିବେ ତାହେଲେ ଦେଖିବେ ଯଦି ତୈଳ ଦର ବୃଦ୍ଧି ଟା ଏତେ ବି ହେଇନି। ହେଲା ଆମକୁ ଲାଗୁଚି ହଟାତ୍ କାହିଁକି ନା ଗୋଟେ ଏ ଏଇଟା ଗୋଟେ ମାନେ ଜିନିଷ ହଉଚି ବୋଲି ଘଟୁଚି ବୋଲି ବିଶ୍ଵରେ ସେଟାକୁ ଇନଫ୍ଲୁଏନ୍ସ ହେଇକିନା ଏଇଟା ହେଇଚି କିନ୍ତୁ ଯଦି ଦେଖିବେ ବୃଦ୍ଧିର ଟ୍ରେଣ୍ଡ୍ ତା ମାନେ ଆମେ ଯଦି ପଳେଇବା ପଚାଶ ଷାଠିଏ ବର୍ଷ ତଳକୁ ତ ସେତେବେଳେ ପଚାଶ ଟଙ୍କା ଷାଠିଏ ଟଙ୍କାରେ ତେଲ ମିଳୁଥିଲା। ଅଠ ଚାଳିଶି ଟଙ୍କାରେ ମିଳୁଥିଲା ମୁଁ ଏମିତି ଗୋଟେ ରିସର୍ଚ୍ଚ ପେପର୍ ଦେଖୁଥିଲି ତ ଅଠ୍ ଚାଳିଶ୍ ଟଙ୍କାରେ ମିଳୁଥିଲା ତ ଦଶ ବର୍ଷ ଭିତରେ ସେଇଟା ଷାଠିଏ ଟଙ୍କା ହେଲା। ଯଦି ପରସେଣ୍ଟେଜ ଅଫ୍ ଗ୍ରୋଥ୍ ଆମର ଯ ଯୋଉ ରେଟ୍ ରେ ବଢିବାଟା ସେଟା ଦେଖିଥିବା ତ ତାହେଲେ କେତେ ପରସେଣ୍ଟ୍ ବଢିଲା ହେଟା କ ପଇଁଚାଳିଶ୍ ଟଙ୍କା ଧର ପଇଁଚାଳିଶ୍ ଟଙ୍କା ରୁ ପଚିଶ୍ ପଚିଶ୍ ପରସେଣ୍ଟ୍ ଖଣ୍ଡେ ବଢିଚି ଆଉ ପଚିଶ୍ ପରସେଣ୍ଟ୍ ରେଟ୍ ଟା ବଢିବାଟା କେ ତେ ହେଲାଣି ସେଟା ତ ଏବେ ଯଦି ଆମେ ଦେଖିବା ସେଟା ଧୀରେ ଧୀରେ ଧୀରେ ଧୀରେ ହେଇକି ଶହେ ଟଙ୍କା ରେ ପହଞ୍ଚିଥିଲା। ମାନେ ଚାଳିଶ୍ ବର୍ଷରେ ଶହେ ଟଙ୍କା ହେଲା ଷାଠିଏ ଟଙ୍କା ରୁ ଭାବ ତ ଏବେ ଯଦି ସେଟା ଦଶ ଟଙ୍କା ବଢିଚି ତ ଦଶ ପରସେଣ୍ଟ୍ ଗ୍ରୋଥ୍ ଭାବି ଏତେ ବଡ ଜିନିଷ ନୁହେଁ କିନ୍ତୁ, କିନ୍ତୁ
ତାକୁ କମ୍ପେୟାର କରନ୍ତୁ କି ସେତେବେଳେ ଆପଣ କୁଣ୍ଟାଲ୍ କେତେ ଟଙ୍କାରେ ଆଣୁଥିଲେ ଆଉ ଏବେ କ୍ରୁଡାଲ କେତେ ଟଙ୍କା ଆଣୁଚି ଯେତେବେଳେ କ୍ରୁଡଲ୍ ଅଧିକ ପଇସା ହଉଚି ସେତେବେଳେ ହଁ ତୈଳ ଦର ବଢୁଚି ସେ ସବୁ ଠିକ୍ ଅଛି କିନ୍ତୁ ଯେତେବେଳେ କମି ଯାଉଚି ସେତେବେଳେ ବି ଗମେଣ୍ଟ୍ ଆମର କମଉନି ସେଇଟା ଆମର ଏଇ ମଧ୍ୟବିତ୍ତ ପରିବାରେ ଉପରେ ଛାଡି ଦଉଚି। କି ହଁ ତମ୍ ମାନେ ଦବ ହିଁ ଆମ ଅଲଗା ଟାକ୍ସ୍ ଆକାରରେ ସେ ପଇସା ନେଇଯାଉଚି। ଇୟା ହିଁ ମୁଁ କହିବାକୁ ଚାହୁଁଥିଲି ଯେତେବେଳେ ବଢୁଚି ସେତେବେଳେ ଠିକ୍ ଅଛି। ହଁ ଏବେ ପ୍ରାଇସ୍ ବଢିଲା ପଇସା ବଢିଲା ଆମେ ହଁ ଅଧିକା ଦେବାକୁ ରାଜି ଅଛୁ ବି। ଯେତେବେଳେ କମୁଚି ଆମ ବସିକି ତାର ବି ମଧ୍ୟବିତ୍ତ ଲୋକମାନେ ବି ତାର ଲାଭ ପାଇବା ଦରକାର୍ ନା।
ଆଜ୍ଞା ଆଜ୍ଞା। ଠିକ କ ସେଇଟା ବି ଗୋଟେ ଟାଇପ ର ଦେଖିବାକୁ ଗଲେ ରେଟ ଟା ଯେତେବେଳେ ଡିସାଇଡ ହଉଛି ସେ ଟା ସେଇ ରେ ସେଇ ହିସାବରେ ବି କମିବା କଥା ଯେତେବେଳେ କ୍ରୁଡ ଲ ଟା କମୁଛି ହୁଁ। କିନ୍ତୁ କଣ ହୁଏ ନା ଏଇ ସବୁ ଜିନିଷରେ ଯେତେବେଳେ ଆମର କ୍ରୁଡ ଅଏଲ ର ଆପଣ ଜାଣିଥିବେ ଯେତେବେଳେ କ୍ରୁଡ୍ ଅଏଲ ର ରେଟ ବହୁତ ଫ୍ଲକ୍ଚୁଟ କରେ ଉପର ତଳ ବହୁତ ଶୀଘ୍ର ହୁଏ ତ କେତେବେଳେ କ୍ରୁଡ୍ ଅଏଲଟା, ଗୋଟେ ବ୍ୟାରେଲ ପିଛା ଯଦି ଶହେ ଟଙ୍କା ବଡିଗଲା ବି ସେଇଟା ମଧ୍ୟ ଆପ ମାନେ ବହୁତ ମାନେ ଆଫେକ୍ଟ କରେ, ସେ ଯୋଉ ଆମ ପ୍ରୋବ୍ଲେମ୍ ଯାହାବି ପ୍ରଡ଼କ୍ଟ ବାହାରୁଛି, ହୁଁ। କିନ୍ତୁ ଆମର ପେଟ୍ରୋଲ କର୍ଡ, ଟାଙ୍କିର ଯୋଉ ଓନର୍ସମାନେ ରହିଛନ୍ତି ଯେମିତିକି, ଆମର ଇଣ୍ଡିଆନ୍ ଅଏଲ୍ ହେଇଗଲା, ଅଲଗା ଯାହାବି ଏଚ୍ ପି ହେଇଗଲା। ତ ସେମାନେ କଣ କରନ୍ତି ନା ହଠାତ୍ ପ୍ଲ କ୍ଚୁଏସନ୍ ହେଲେ, ଓନର୍ସମାନଙ୍କର ପେଟ୍ରୋଲ ଓ ଟାଙ୍କି ଓନର୍ସମାନଙ୍କର ଲସ୍ ହେଇଯିବ। ତ ସେଟାକୁ ରଖିକି ସେମାନେ ଗୋଟେ ବାଲାନ୍ସଡ ଇଏ କରନ୍ତି, ତାଙ୍କର ସେତେବେଳେ ଲସ୍ ହୁଏ। କିନ୍ତୁ ସେମାନେ ବି ତଥାପି କଣ କରନ୍ତି ନା, ସେଟା ଗୋଟେ ବାଲାନ୍ସ ରଖନ୍ ତାପରେ ଯେତେବେଳେ କ୍ରୁଡାଲଟା କମେ, ସେଟା ସେ ସେତେବେଳେ ମ୍ୟାନେଜ ହେଇଯାଏ। ଜିନିଷଟା ପଛରେ ବହୁତ ଏତେ ବଡ଼ ରିଜ୍ୟୁମ୍ ଥାଏ, ଯୋଉଟାକି ଆମେ ନ ଜାଣିକି ବି ଉପରେ ଉପରେ କଥା ହଉ, ତ ସେଟା ହୁଁ ହୁଁ।
ମାନେ କୁହନ୍ତି, ହଁ ସେମାନେ ଗୋଟେ ସପ୍ତାହ କି ଦି ସପ୍ତାହ ପାଇଁ ସେମାନେ ଅଲରେଡି ଷ୍ଟୋର କରିକି ରଖନ୍ତି। ସିଏ ବି ଠିକ୍ ଅଛି, କିନ୍ତୁ ଯେତେବେଳେ ଏବେ ବଢିଥିଲା, ମୁଁ ତ ଏତେ ଆଉ ଭଲରେ ଦେଖିନି, ବାଷ୍ଟ ଉପର ଉପର ହିଁ ଦେଖିଥିଲି ସେତେବେଳେ ନାଇଣ୍ଟି, ନବେ ପଞ୍ଚାନବେ ଏ ଥିଲା। ବର୍ତ୍ତମାନ ସେଟା ସତୁରୁ କି ପଞ୍ଚସ୍ତରୀ ଅଛି। ତ ଏବେ ହିଁ ସେଇଟାକୁ କମିଛି, ଗୋଟେ ପୁଅ ଗୋଟେ ସପ୍ତାହରେ ବି କମ ହବ, ଦେଖିବା ଆଉ ଦୁଇ ସପ୍ତାହ ଭିତ ତେରେ, ସେଥିରେ ପୁଣି କମୁଛି ନା, ସେତିକି ହିଁ ରହୁଛି?
ସେଟା ଦେଖିବାକୁ ପଡିବ, କାହିଁକିନା ଆମର ଯୋଉ ଉମ୍ ପେଟ୍ରୋଲିୟମ ପ୍ରଡକ୍ଟ ଯୋଉ ବାହାର କରନ୍ତି ଯୋଉ ଅଲଗା ଅଲଗା କରନ୍ତି, ପେଟ୍ରୋଲରୁ ତ କ୍ରୁଡଲ ତ ବହୁତ ଜିନିଷ ବାହାରେ ନା, ତଥାପି ତିରିଶ ପଇଁତିରିଶ ପ୍ରକାରର ଜିନିଷ ତା ଦେହରୁ ତିଆରି ହୁଏ। ତ ସେଇଟା ଯେତେବେଳେ ବାହାର କରିକି ଆମେ ଖାଲି ପେଟ୍ରୋଲଟାକୁ ଆଣୁଚେ ତ ଏକାଥରେ ମାନେ ବହୁତ କ୍ଵାଣ୍ଟିଟିର ଆସେ ସେଇଟା। ତ ଷ୍ଟୋର କରିବାକୁ ପଡେ, ମାନେ ଏମତି ନାଇଁ ଯେ, ଏ ଯୋଉ ଇଣ୍ଡିଆନ ଅଏଲ ପାଖରେ ପେଟ୍ରୋଲ ଆସୁଛି, ଆଉ ସେ ମାନେ ଇଏ ହିସାବରେ ଦଉଛି, ସେ ଏକାଥରେ ହିଁ ଅର୍ଡର ରିସିଭ କରିକିନା ହିଁ ପଠାନ୍ତି ସେମାନଙ୍କୁ। ଓ, ସେଇଟା ଯେତେବେଳେ ଗୋଟେ ରେଟରେ କିଣି ଦିଅନ୍ତି, ତ ରେଟ୍ କମିଲେ ସେମାନେ ଆଉ କମେଇ ପାରନ୍ତିନି।
ହଁ ଭାଇ ଆଉ ଗୋଟେ ଜିନିଷ ବି ଆପଣ ଦେଖିଥିବେ, ଏଇ କରୋନା ଟାଇମରେ ପୁ-ପେଟ୍ରୋଲ ବହୁତ କମ ଥିଲା। ତ ସେତେବେଳେ ବି ଆମର ତେଲ କରେଣ୍ଟ ଦର କମି ନଥିଲା, ସେତିକି ହିଁ ରେ ଥିଲା, ଏଇଟା ବି ବହୁତ ଖରାପ ହେଇଥିଲା।
ହଁ, ସେଇଟା ସେଇଟା ବି ଯଦି ଦେଖିବେ ଆପଣ, ଡିମାଣ୍ଡ ସପ୍ଲାଏ ହିଁ, ହିଁ ଦୃଷ୍ଟିରୁ ସେତେବେଳେ ତେଲର ବ୍ୟବହାର ବି କମ ଥିଲା, ହେଲା। ଆ ତ ଯଦି ବି କମେଇ ଦେଇଥାନ୍ତେ ଲୋକ କରିଥାନ୍ତେ କଣ ସେଇ ଅଏଲର? ବାହାରକୁ ତ ଯିବା ମନା ଥିଲା। ବ୍ୟବହାର ବି ତ କମ ଥିଲା, ତ ସେଥିପାଇଁ ଆଫେକ୍ଟ ଏତେ କରିନି, କାହିଁକିନା ଯେହେତୁ ବ୍ୟବ ମାନେ ଆମର ବ୍ୟବହାର ବି ନାହିଁ, ସେଥିପାଇଁଁ ହୁଁ। ନାଇଁ କିଛିଟା ଦୁଷ୍ ଦୃଷ୍ଟିରୁ ସେ ଜିନିଷ ଯୋଉଟା କହିଲେ ଆପଣ ତା ଉପରେ ସରକାର ଧ୍ୟାନ ଦବା କଥା।
ଆଁ
ଅଁ।
ଆଉ ଆଜିକାଲି ପେପର୍ ଲିକ୍ ନେଇକି କଣ କହିବେ? ଏବେ ଏ ନି ରିସେଣ୍ଟଲି ନିଟ୍ ଗଲା। ଆଉ ତ ଏଇ ନିଟ୍ ହେଲା, ପିଲାମାନେ ପୁଣିଥରେ ଧାରଣା ଦଉଛନ୍ତି ପନ୍ଦର ସତର ଜଣ ବି ଆତ୍ମହତ୍ୟା କରି ସାରିଲେଣି, ଆମ ଭାରତରୁୁ।
ହୁଁ ହୁଁ ହୁଁ ହୁଁ ହୁଁ।
ଜିନିଷ ହେଲେ ପିଲାମାନଙ୍କୁ।
ସତ କଥା ସେଇ ଜିନିଷ ପାଇଁ। ହୁଁ ଆମେ ବି ଆମେ ବି ଆମେ ବି ସ ସେଇ ଜିନିଷକୁୁ ସମ୍ମୁଖୀନ କରୁଛୁ ନା ଜିନିଷ ମାନେ ଆମେ ପରିଶ୍ରମ କରୁଛେ। କିନ୍ତୁ କିଛିଟା ଏମିତି ମାନେ ଅକଥିନୀୟ ଘଟଣା ଘଟୁଛି ଯୋଉଥିରେ କି ଆମେ ଆଉ କିଛି କରିବା ପାଇଁ ଆମ ପାଖରେ ରହୁନି ଜିନିଷ୍ ମାନେ ବାଟ ରହୁନି ତ ସେଇଟାକୁୁ ଦେଖିବାକୁ ଗଲେ କଣ କରିବା ଆଉ ମାନେ ଯାହା ହାତରେ ଚାବିକାଠି ଅଛି ସେ ଯଦି ନିଜେ ଚୋରି କରିବ।
ହଁ ସେଟା ସତ କଥା ମାନେ
ହୁଁ ମାନେ ଏକ୍ଜାମ୍ କଣ୍ଡକ୍ଟ୍ କରିବାର ଯୋଉ ବୋର୍ଡ ରହିଛି। ସିଏ ଗୋଟେ ମାନେ ଆଉଟ୍ ଅଫ୍ ଟାଇମ୍ ଥିଙ୍କ୍ କରିବା କଥା ମାନେ ଗୋଟେ ଅଲଗା କିଛି ଭାବିବା କଥା ଯୋଉଥିରେ କି ମାନେ ତାକୁ କେହି ଚୋର ଚୋରି କରିପାରିବେ ନାହିଁ। ଏତେ ଅତ୍ୟାଧୁନିକ ଟେକ୍ନୋଲୋଜି ବାହାରୁଛି ଜ୍ଞାନ କୌଶଳ ବାହାରୁଛି ତାକୁ ତ ଆଟଲିଷ୍ଟ୍ ଏ ଅଲଗା ଅଲଗା କୋଉ ଦେଶକୁ କିମ୍ବା ଅଲଗା କେଉଁ ଏକ୍ଜାମ୍ କୁ ଦେଖିକି ତାଙ୍କଠୁ ଶିଖିବା ଏବଂ ସେଇ ଜିନିଷକୁ ଆପ୍ଲାଏ କରିବା ଏଇଭଳିଆ କିଛି। ତାଙ୍କ ପକ୍ଷେ କରିବା କଥା ଭାବିବା କଥା। ତାପରେ ବି ଆଉ ଗୋଟେ ଜିନିଷ ଯୋଉ ହଁ ମାନେ ଅନଲାଇନ୍ ଏକ୍ଜାମ୍ ଯୋଉ କରୁଛନ୍ତି ଆମେ କମ୍ପୁଟର ବେଷ୍ଟ୍ ଏ କିମ୍ବା ପେପର୍ ବେଷ୍ଟ ଏ ସେଥିରେ ପେପର୍ ବେସ ପ୍ରତ୍ୟେକ ଏକ୍ଜାମ୍ ମତେ ଲାଗୁଛି କୋଶ୍ଚିନି ଲିକ୍ ହବାର ସମ୍ଭାବନା ଟିକେ ରହୁଛି। କିନ୍ତୁ କମ୍ପ୍ୟୁଟର ବେଷ୍ଟ୍ ରେ ବି କି ଏବେ ଯଦି ଦେଖିବା ତା ଚୋରି କରିବା ପାଇଁ ହେଲେ ଯେକୌଣସି ମାଧ୍ୟମରେ ଚୋରି କରିହବ।
ହୁଁ।
ତ ତାଙ୍କୁ ରୋକିବା ପାଇଁ ହେଲେ ଗ୍ରାଉଣ୍ଡ୍ ଲେବୁଲ୍ ରେ ସେମିତି କିଛି ରଖିବାକୁ ପଡିବ ଯୋଉଟା କିି ବିଭିନ୍ନ ମାନେ ଏମିତି ସିବିଆଇ ଟାଇପ୍ ର ହେଲାନି। ସେଇ ଟାଇପ୍ ର କିଛି ରଖିବାକୁ ପଡିବ ଯଉଟାକି ଧରୁଥିବେ ଆଉ ତାଙ୍କ ଉପରେ ସେଇଭଳିଆ ଆଉ ଦଣ୍ଡବିଧାନ ହେଲେ ବାକି ମାନେ ବି ଆଉ ସାହସ କରିବେ ନାହିଁ ସେମିତି ଟାଇପ୍ ର କିଛି କରିବା କଥା ଆଉ ଯଦି ଲାଇଟ୍ ଲି ନେଇଯିବେ ଏଇ ସବୁ ଘଟଣାକୁ ତ ଅସୁବିଧା।
ହୁଁ ଆ ସିବିଟି ମୋଡ଼ ର ଏକ୍ଜାମ ଗୁଡାକ ବି ହୁଏ ବହୁତ୍ ତାଙ୍କର ବି ଫିକ୍ସ୍ ହେଇଯାଏ ସେମାନେ ପଇସା ଦେଇ ଦିଅନ୍ତି ତାଙ୍କ ସିଷ୍ଟମ୍ ହ୍ୟାକ୍ ହେଇଯାଏ। ମାନେ ବହୁତ କେସ୍ ତାପରେ ଦେଇ ମେ ବି ହୁଏ ସେମିତି ଗୋଟେ କେସ ବି ଆସିଥିଲା ମୁଁ ଦେଖିଥିଲି ଆଉ ଏସ୍ ସି ର ତ ବହୁତ୍ ଫ୍ରି ହୁଏ। ସେମାନେ ପଇସା ଦେଇ ଦିଅନ୍ତି ସେଣ୍ଟର୍ ଫିକ୍ସ୍ ହେଇଯାଏ ସେଠାରେ ଦେଇକି ସେମାନେ ବାସ ଖାଲି କମ୍ପ୍ୟୁଟର ଆଗରେ ବସିବେ ଆଉ ଜଣେ ଆସିବେ ଦେଇଦବ ଅଲଗା ଗୋଟେ ସିଷ୍ଟମରେ ଏମତି ବି ହେଇଯାଏ। ଆଗ ସିଷ୍ଟମକୁ ହିଁ ଠିକ୍ ହବା ଦରକାର। ଜ ଆପଣ ଯୋଉ କଥା କହିଲେ ଯ ପାଖରେ ଚାବି କାଠି ଅଛି ଆଜ୍ଞା ଆଜ୍ଞା।
ଯୋଉମାନେ ଧରା ପଡୁଛନ୍ତି ତାଙ୍କ ଏଗେନଷ୍ଟରେ ଟିକେ ଭଲ ଭାବରେ ଦଣ୍ଡ ବିଧାନ ଯଦି ହୁଅନ୍ତା। ତାଙ୍କୁ ସେଇ ଭଳିଆ ଗୋଟେ ଏକ୍ଜାମ୍ପଲ ଭଳିଆ ଉଦାହରଣ ଭଳିଆ ରଖନ୍ତେ ତା ତାକୁ ଦେଖିକି ଅନ୍ୟମାନେ ଟିକେ ସାହସତ କରନ୍ତନି କିନ୍ତୁ କିଛି। ଜରିମାନା କିମ୍ବା ବ୍ୟାନ କରିଦେଲେ ଦି ବର୍ଷ। ଏଇ ଟାଇପ ର କଲେ ବେଶୀ ଡ ଡରିଉ ନାହାନ୍ତି ଆକ ଚୁଆଲି। ଜିନିଷ ଟା ସେମିତି ସେୟାଆ ହିଁ ହଉଛି।
ଉଚିତ ଦଣ୍ଡ ବିଧାନ ହବା ଦରକାର।
ହୁଁ ହୁଁ।
ଆ ଠିକ ଅଛି, ଆପଣ ସାଙ୍ଗେ କଥା
ଠିକ ଅଛି, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଭାଇ। ଆହୁରି କଥା ହବା ଆଗକୁ ଧନ୍ୟବାଦ।
ଆଜ୍ଞା ଆଜ୍ଞା, ନିଶ୍ଚିତ ଧନ୍ୟବାଦ ହଁ।